ହାଲୋ।
ହ୍ୟାଲୋ।
କଣ କରୁଛୁ?
ଖାଇଲୁଣି?
ହଁ ମୁଁ ଖାଇ ସାରିଲିଣି, ତୁ?
ମୁଁ ବି ଖାଇଲିଣି, ଖାଇକି ଟିକେ ଚାଲିବାକୁକା ଆସିଥିଲି। କଣ ଖାଇଛୁ ଆଜି?
ଓହୋ। ମୁଁ ଆଜି ଖାଇଛି ଭାତ ଡାଲି ଭଜା।
କି ଛୁ‌?
ଆଳୁ ଭଜା ଖାଇଛି।
ବଢିଆ ଆଉ ମୁଁ ଆଜି ପଖାଳ ଖାଇଛି ଦହି ପଖାଳ। ଦହି ପଖାଳ।
ଓହୋ ଓହୋ।
ଧାଇ ପଖାଳକୁ କଲାର ପିଠୋଉ ଭଜା ଆଉ ବାଇଗଣ ପିଠୋଉ ଭଜା। ଆଉ ଆମ୍ବ।
ପିଠୋଉ ଭଜା କେମିତି କରନ୍ତି? ମୁଁ ତ ଖାଇନି କେବେ।
ଚାଉଳ ଟାକୁ ଫାଷ୍ଟଟି ବାଟି ଦିଅନ୍ତି ଚାଉଳ ଗୋଟେ ଅଦା ରସୁଣ
ଲା ଲଙ୍କା ଧରିକି ଦେବେ ତାପରେ କଲରା କା ସେ ପି ଏମିତି ହୋଇଛି ପିଠୋଉ।
ହୁଁ। ଓହୋ ଭଲ।
ବାର ଏଡେ ବସିକି ନା ଗଛ ଦେଖୁଥିଲି ଖାଇକି ଆଇଛି ଏବେ ଟିକେ ଶାନ୍ତିରେ ବହିକି ଦେଖୁଛି ଆଉ।
ମୁଁ ବି ବାରିପଟେ ବସିଛି ବାରିପଟେ ବସିଛି।
ଆଉ ତମ ଆମ୍ବ ଯାଗ କେମିତି ଅଛନ୍ତି ଏଠି?
ଆମ୍ବ ଅଧା ପ ପାଚିକି ଝଡି ଯାଇଛି, ହୁଁ।
ହଁ।
ଆଉ ଅଧା ଆମ୍ବ କଞ୍ଚା ଅଛି।
ଖଟା ବାଲା ଟା ନା ମିଠା ବାଲା ଆସ
ମିଠା ଆମ୍ବ ଅଛି, ଖଟା ଆମ୍ବ ଅଛି।
ମିଠା ଆମ୍ବ ପାଚିଲେ ମତେ ପଠେଇଦବୁ ହେଲା।
ହଁ ହୋଉ।
ଆମ ବାରିରେ ବି ଠିକ ଅଛି। ମର୍ଣ୍ଣିଙ୍ଗରେ ସୁଜିକୁ ତରକାରୀ ଖାଇଥିଲି, ତୁ?
ମୁଁ କିଛି ଖାଇନି ମୁଁ ବାଟରେ ହିଁ ଖାଇଛି ଭାତ।
ଆମ୍ବ ଖାଇଥିଲୁ କି ନାଇ?
ଆମ୍ବ ଆଜି ଖାଇନି କାଲି ଖାଇଥିଲି।
ହଁ। ମୁଁ ବି ବାଡ଼ି ପଟେ ଫୁଲ ଗଛ ଲଗେଇବାକୁ ଆଇଥିଲି ତୋ ପାଇଁ ଗଛ ପଠେଇଦେବି କି?
କୋଉ କୋଉ ଫୁଲ କରିଥିବେ?
ସୁ। ସେବତୀ ଗଛ।
ହୁଁ।
ଆଉ। ମଲ୍ଲି ଗଛ ଆଉ। ବତି ମଲ୍ଲୀ ଏମିତି ଗେଣ୍ଡୁ ଗଛ ଟିକେ ଲଗେଇଥିଲି ଗେଣ୍ଡୁ ତ। ମରିଗଲା ତାର ସିଜନ ପଳେଇଲା କି ନାଇଁ ସେଥିପାଇଁ।
ହୁଁ ଆମର ବି ଅଛି ଗୋଲାପ ଗ ଛ ଅଛି ମଲ୍ଲି ଗଛ ଅଛି ଟଗର ଗଛ ଅଛି। ତାପରେ ଅଛି ଆଉ ମୁଁ ନା ଜାଣିନି।
ହୁଁ ତମର ତ ବହୁତ ଜାଗା ଅଛି ଗଛ ଲଗେଇବାକୁ ଆମର ତ ଏଇଠି ଖରା ପଡୁନି ଭଲରେ।
ହଁ।
ସେଥିପାଇଁ ଅଳ୍ପ ଅଳ୍ପ ଗଛ ଲଗେଇଛି ଆଉ।
ଆମର ବି ଫୁଲ ଗଛ ଯାକ କାଟା ହେଇଛି। ତତେ ଯଦି ଦରକାର ବେଲେ ନେଇ ଆସିବୁ।
ହଁ ଆସିବି ଏବେ ତ ବର୍ଷା ଦିନ ଆସିଲାଣି ବର୍ଷା ଦିନ ଆସିଲେ ନେବି ଆଉ।
ହୁଁ।
ବର୍ଷା ଦିନ ଆଇଲେ ଗୋଲାପ ଗଛ ଡାଳ କାଟିକିନା ମତେ ଦବୁ। ଲଗେଇବି। ଆଉ। ତ ଗଛ ପଠେଇଦବୁ ମୁଁ ଲଗେଇବି। ଏମିତିରେ ବି ଆମର ଏଇଠି ସବୁ ଗଛ ଯାକ ପୋକ ଲାଗିଗଲାଣି। ଆଗୁ ଭଲ ଫୁଲ ହଉଥିଲା ତାପରେ। ତାପରେ ଏବେ ପୋକ ଲାଗି ସବୁ ଗଛ ଯାକ ମରିଗଲାଣି। ଖରା ପାଉନି ବୋଲି।
ହଁ ଖରା ନହେଲେ ତ ମରିଯିବ ଅ ସେଇଟା।
ହଁ ତମର ତ ଭଲ ଜାଗା ଅଛି। ସେଠି ଖରା ବି ହଉଚି ଗଛ ଭଲରେ ବଢୁଛି ବି।
ଗଛ ହୁଁ। ଗଛ ବେଶୀ ହେଇଯାଇଛି ସେଥିପାଇଁ ଗଛ କାଟା ହଉଛି ଆମର।
ହଁ ତମର ସେଠି ସାପ ପଶି ଯାଉଛି ନାଇଁ।
ହଁ ସାପ ପାଇଁ ହିଁ ସବୁ ଗଛ କାଟା ହଉଛି ସଫା। ଜାଗା ସଫା ରହିଲେ ସାପ ଆସିବେନି ଆଉ ବେଶୀ ଗଛ ଜାକ ଥିବ ସାପ ଆସିବେ।
ହଉ। ଭଲ ଫୁଲ ଗଛ ଯାକ ରଖିକିନା ଘାସ ଫାସ କାଟିକିନା ଭଲରେ ଲଗେଇବନି। ସାପ ଟିକେ ଦେଖି ଚାହିଁକି ଲଗେଇବ।
ହୁଁ।
ମୁଁ ବି ଲଗେଇବି ଏବେ ବର୍ଷା ଦିନ ଆଇଲେ।
ହୁଁ। ଆଉ କଣ ଫଲ ଗଛ ଯାକ ଅଛି?
ନାଇଁ ଏଇଠି ତ ବେଶୀ ଜାଗା ନାଇଁ। ତ ଆମ ପାଖରେ ଗୋଟେ ଆମ୍ବ ଗଛ ଟେ ଅଛି। ଘର ପାଖରେ ଯା ତ ବାରିପଟେ କିଛି ଲଗେଇନି ଫଳ ଗଛ।
ଆମର ପିଜୁଲିଗଛ ଅଛି ଆମ୍ବଗଛ ଅଛି ଜାମୁକୋଲି ଗଛ ଅଛି ସୁପାରି ଗଛ ଅଛି ଆଉ ତୁତକୋଲି ଯୋଉ ସେଇଟା ଖାଇଛୁ କି ନାଇଁ ସେଇ ଗଛ ଅଛି ଅଛି ଏମତି କେତେଟା ଗଛ। ଆଉ ପନିପରିବା ବି ହଉଛି ମଝି ମଝିରେ
ପନିପରିବା କି ପନି ପରିବା ଲଗେଇଛ
ଏବେ ଲଗେଇନୁ ଆଗରୁ ଲଗେଇଥିଲୁ ଟମାଟୋ ଆଉ ଧନିଆଁ। ତା'ପରେ ପିଆଜ ଏମିତି ଆଉ ଗୋଟେ ଦିଟା
ଅଁ ହଁ ଏଥରକ ଲଗେଇବ? ନାଇଁ ଜାଗା ନାାଇଁ ଖାଲି ଫୁଲ ଗଛ ଲଗଉଚି ସେଥିପାଇଁ ଆଉ
ହଁ ହଁ
ହଉ ଏବେ ବର୍ଷା, ହଁ ଏବେ ବର୍ଷା ଦିନ ଆସିଲେ ଲଗେଇ ମି କି?
ହୁଁ ବର୍ଷା ଦିନରେ ଲଗେଇବେ
ହଁ ବର୍ଷା ଦିନରେ ଭଲ ପନିପରିବା ମଞ୍ଜି ଆଣିକି କିଲେ ଦେବି ତମର ତ ମାଟିର ଖତ ଭଲ ଅଛି ସେଠି ଲଗେଇବ। ଲଗେଇଲେ ମତେ ପଠେଇଦବୁ ହେଲା।
ହଁ ହଁ ପଠେଇଦେବି
ଭଲ ପନିପରିବା ଟିକେ ତମର ତ କିଛି ଖ ଇଏ ପକେଇବନି ନା ରାସାୟନିକ ଖତ।
ନାଇଁ ନାଇଁ
ପ୍ରାକୃତିକ ଉପାୟରେ ତମେ ବଢେଇବ
ହଁ ସେଇଟା କେମିତି ଖତ, ଖତ କେମିତି ବନାନ୍ତି ଏମିତି ଘରେ?
ସବୁ ଘରେ ଯଦି ଘ ଖତ ବନେଇବା ବୋଲି। ଆମର ଯୋଉ ନିତିଦିନିଆ ପନିପରିବା ଚୋପା ବାହାରୁନି କି ସେଇଟାକୁ ଯଦି ଯଦି ଆମେ ଷ୍ଟୋର କରି କରି ରଖିବା ଗୋଟେ ମାଟି ହାଣ୍ଡିରେ ତା ତଳେ ଟିକେ କରିଦବା
ହୁଁ
ତଳେ ଟିକେ ଏମିତି ଗୋବର ମାଟି ଏସବୁ ଜିନିଷ ଆଣିକି ସେଥିରେ ଶୁଖିଲା ପତ୍ର ଆଉ ଆମେ ଯଦି ଘରର ଯେିତିକି ପନିପରିବା ଚୋପା କି ଗୁଡ ଟିକେ ବି ପକଉଚନ୍ତି ସେଇଥିରେ
ହୁଁ
ସବୁ ପକେଇକି ନାଁ ନୀତିନୀତି ଯୋଉ ପରିବା ଭାରୁଚି ସେଠିରେ ରଖି ରଖି ଷ୍ଟୋର କରି କରିକି ନାଁ ଖତ ତିଆରି ହଉଛି। ବହୁତ ଦିନ ମାସେ ଦି ତିନି ମାସ ସେଇଟାକୁ ଛାଡା ହେଇଯିବ। ଛାଡା ହେଇଗଲା ପରେ ସେ ଖତ ହବା ଷ୍ଟାର୍ଟ ହେଇଯିବ। ସେଇଟା ପକେଇଲେ ତାର ପାଣି ବି ବହୁତ ୟୁଜ ରେ ଆଉଚି ଯୋଉ ସେଟା କେତେ ଦିନ ଖତ ହେଲା ପରେ ସେ ଯୋଉ କଣା ବାଟ ଯୋଉ ପାଣି ଆଉଚି ସେ ପାଣିରେ ରେ ଯଦି ତମେ। ପାଣି ମିଶେଇିକି ଗଛ ଯାକୁ ଦବ ବୋଲେ ଆହୁରି ଭଲ।
ହୁଁ
ଆଉ ତମର ଯୋଉ ଖତ ଟା ତ ତିଆରି ହଉଚି ଏବେ ନା? ସେଇଟା ବି କିଛି ଦିନ ପରେ ଯେତେବେଳେ ସେଟା ପୁରା ଖତ ରୂପରେ ପ୍ରସ୍ତୁତ ହେଇଯିବ। ସେଇଟା ତମେ ଗଛରେ ଦବ ଆଉ। ସେଇଟା ଗଛ ମାନଙ୍କ ପାଇଁ ବହୁତ ଭଲ ଘରେ ବି ତିଆରି ହେଇପାରିବ ଆରାମୂ ସେ। ଆଉ ବାହାରୁ ବି କିଛି ଆଣିବା ଆବଶ୍ୟକ ନାହିଁ। ଘରେ ଆରାମ ସେ ବନେଇ ପାରିବା ଆଉ।
ଆଉ ଗୋଟେ ଯୋଉ ପୋଡୁ ଚାଷ।
ସେଇଟା ତ ଗୋଟେ ମାନେ ଜାଗା ଟାକୁ ପୋଡିକି ବନଉଛନ୍ତି। କିନ୍ତୁ ସେଇଟା ଏତେ ମାନେ ସୁବିଧା ଜନକ ନୁହଁ। ତମେ ତ ଘରେ ବନେଇବ ନା ସେଇଟା ଗୋଟେ ଜାଗା ଟାକୁ ପୋଡ଼ିଦେଲେ ସେଇଟା ମାନେ କିଛି ଦିନ ପାଇଁ ହିଁ ତାର କ୍ଷତ୍ ଇଏ ରୁହେ ମାନେ ଉର୍ବରତା ରୁହେ। ଯଦି ତମୁକୁ ଘରେ ବନେଇବାର ଅଛି ତ ସେଇଟା ତମେ ଅଳ୍ପ କିଛି ମାନେ କମ ସାମାନ ରେ କମ ଖର୍ଚରେ ମାନେ ବନେଇବାକୁ ଚେଷ୍ଟା କରିବ। ସେ ଉପାୟଟା ଦେଖିବ। ହଉ ତ ବର୍ଷା ଦିନେ ଲଗେଇବ କଣ କଣ ଲଗେଇବ ବୋଲି ଭାବୁଚ?
କଣ ଆଁ ଟମାଟୋ ଆଉ ଏମିତି ଯୋଉ ଡେଲି ପନିପରିବା ଯୋଉ ସେଇଟା।
ହଁ ହଁ ହଁ। ଆଉ ଭେଣ୍ଡି ଲଗେଇବି ଭେଣ୍ଡି ଲଗେଇବନି?
ମତେ ତ ଚାଷ କରି ଆସିନି। ଆମ ଘରେ କରିବା।
ହଉ କିଛି ଅସୁବିଧା ନାହିଁ କିଛି ନୂଆ ଜିନିଷ ଶିଖିବାଟା ବି ଭଲ କଥା।
ହଁ
ଚାଷଟା ବି ବହୁତ ବେସ୍ ଭଲ ଜିନିଷ। ହଉ ତାହେଲେ ରଖୁଚି ହାଁ ହଉ ମୁଁ ରଖୁଚି ତାହେଲେ ହାଁ।
ହଁ।
ହଉ।